ହ୍ୟାଲୋ।
ହଁ ଭାଇ।
ହଁ କଣ ଖବର?
କଣ ଖବର ଭାଇ ବସିଥିଲି ଛାତ ଉପରେ ମଶା କାମୁଡ଼ା ଖାଉଛି ଆଉ ଟିକେ ପବନ ଖାଉଛି ଆଉ ବର୍ଷା ସ
ମଶା କାମୁଡୁଛନ୍ତି।
ହଁ ଏଇ ଝିପି ଝିପି ବର୍ଷା ହଉଚି ଆଉ ହଉଛି ଟିକେ ଗୋଟେ ଦୁଇଟା ମଶା ଉଡୁଛି ସେଇ ଦୁ ଗୋଟେ ଦୁଇଟା ମଶା କାମୁଛି ଆଉ।
ବର୍ଷା ହଉଚି କି ତମ ଆଡ଼େ?
ନା ଏଇ ଝିପ୍ ଝିପ୍ ଗୋଟେ ଠୋପା ଦୁଇଟା ଠୋପା ଏମିତି ତ ପଢୁଛି ମୁଁ ଟିକେ ଏଇ କୋଣରେ ଟିକେ ବସିଛି ଆଉ। କବାଟ ଖୋଲିକି?
ଅ ହ ହ।
ତଳେ ତ ଯାଇ ହବନି ତଳେ ସମସ୍ତେ କଥା ହଉଛନ୍ତି ସବୁ ସବୁ ସାଉଣ୍ଡ ଶୁଭିବ ନା!
ଉଁ ଏରା ଆ କେହି ଅଲଲାଇନ ବେଶୀ ପିଲା ନାହାନ୍ତି ଆଜି ଜମା ଜଣେ ଦି ଜଣ ଅଛ ଛନ୍ତି ଆଉ।
ହଁ ନା କେତେଟା କଥା ହେଲଣି କି?
ଆଉ ମୋର ଜମା ସାତ ଆଠଟା ଖଣ୍ଡେ ହେଇଥିବ ତମର କେଇଟା?
ମୋର ହେଇଛି ପନ୍ଦରଟା ୟା ପରେ ଯଦି ମୁଁ ତମକୁ ଥରେ କଲ୍ କଲେ ହେବ ଷୋହଳଟା ହବ ଆଉ।
ହଁ କଲ କରିଦବ?
ଆଜି ବହୁତ ଗ୍ଲିଚ ଚାଲିଛି ନା ଯାହାକୁ କଥା କୁହ ମାନେ ଥରେ କଲ ଗଲା ପରେ ତା ପାଖରେ ଆଉ ଲାଗୁନି। ବହୁତ ସେମିତି ଚାଲିଛି ଆଉ ତମର ହଉଛି କି ସେମିତି?
ସେମିତି କଟିଗଲାଣି ଚାରିଟା ପାଞ୍ଚଟା କଟିଗଲା ସେମ
ନା ମୋର ଖାଲି ମୋର ଖାଲି ଦୁଇଟା କ ଟିଚି ବେଶୀ କଟିନି ମୁଁ ପୁରା ଦୁଇଟା କଟିଛି ଆଉ ଗୋଟେ ମାନେ ଆଠ ମିନିଟ୍ ନା ନଅ ମିନିଟ୍ ଯାଏ ଯାଇ ହେଇଚି ସେଇ ତାପରେ ଯାଇକି ଆପେ ଆପେ କଟି ଯାଇଥିଲା ଆଉ ନେଟୱାର୍କ ପଳେଇଥିଲା ଏତେ ବେଶି କାଟିିନି। ଆଉ ୟା ପେ ୟା ବିଷୟରେ ବେଶୀ କ କଥା କହିବାନି ଭାଇ ୟା ବିଷୟରେ ବେଶୀ କଥା କହିବାନି ନ ହେଲେ ସେଇଟା ଗଣନ୍ତିନି ସେମାନେ। ଅଲଗା କଥା କହିବା ଆଉ କଣ ଖାଇଥିଲ କଣ ଖରାବେଳେ?
ହଁ ଦେ ଖାଇଥିଲି ନାସ୍ତା ହେଇ ଯୋଉ ଜଳଖିଆ କରଥିଲି ଆଉ ଖାଇ ଖାଇସାରିଲୁଣି ନା ଖାଇ ହେଲା।
ନା ରାତିରେ ଖାଇନି ମୁଁ ତ ସେ ସନ୍ଧ୍ୟାବେଳୁ ଗପୁଛି ଗପୁଛି ମାନେ ମୋର ସାତଟା ଥିଲା ଆଜି। ସାତଟା ନା ଆଠଟା ଥିଲା ମୁଁ ସେଇଠୁ ଗପ୍ କ୍ୟୁକିଁ ଆଜି ପନ୍ଦରଟା କରିଦେଇଛି ତାପରେ ଯଦି ଥରେ କଥା ହେଇଯିବ ତମେ ମୋ ସହିତ ଷୋହଳଟା ହବ ଆଉ।
ଆଉ କଥା ହେଇଯିବା ଆଉ ଯେହେତୁ ମତେ ଟାଇମ ଦଉଛ
ନା ମୁଁ ଭାବିଲି ତମେ ଗୋଟେ କୋଉ ସ୍ତ୍ରୀ ଲୋକ ଫଟୋଟା ଲାଗିଛି ନା ତମ ଡିପିରେ
ଅ ହ ହ ହ।
ଏ ଆଉ ମୁଁ ମାନେ ଆ ମେସେଜ ତ ଆସୁଛି ବହୁତ ଟାଇମ୍ ମୁଁ ଅଲଗା ପିଲାଙ୍କ ସହିତ ମୋର ବହୁତ ଅଛନ୍ତି ହେଲା।
ନାଇଁ ନାଇଁ ସେମିତି ନୁହଁ ଶୁଣ ଯିଏ ବି ମ୍ୟାସେଜ କରିବ ଗ୍ରୁପଲେ ଯିଏ ବି ମେସେଜ୍ କରିବ ତାକୁ ରିପ୍ଲାଏ ଦିଅ।
ହୁଁ ନା ମୋ ପୁ ସହିତ ଶୁଣ ମୋର ଅଛି ହେଲା। ମୋର ଅଛି ବହୁତ ପିଲା ସହିତ କଥା କହିବାର ଅଛି କିନ୍ତୁ ଲାଗୁନି ଆ ଗ୍ଲିଚ୍ ଚାଲିଛି।
ସେ ଚାଲ୍ ଚାଲିଛି ତ ଶୁଣ ଚାଲିଛି ଯେ ମନେକର ଯାହାର ଡିପିରେ ଯାହା ଥାଉ ସେ କଣ ପାଇଁ ମେସେଜ କରୁଚି ତମେ ତାକୁ ରିପ
ନା ମୁଁ ଥରେ ମେସେଜ କରିଥିଲି ମୁଁ ଅଛି ହେଲା ତମେ କରିଥିଲ ମୁଁ ଅ ଛି କରିକି ମୁଁ ପୁଣି ସେଇଟା ଡିଲଟ କରିଦେଲି କାହିଁକି ମୋ ଜଣଙ୍କ ସହିତ ମୁଁ କଥା ହେଇଥିଲି ସେ ମୋ ସହିତ କଥା ହବ ବୋଲି କଲ୍ କରିଥିଲା ମୁଁ ସାଙ୍ଗେ ସାଙ୍ଗେ ଆଉ ମୁଁ କଣ ତମ ସହିତ କଥା ହେଇପାରିବି ସେ ନହେଲେ ମତେ ଖରାପ ଭାବିବ ଟିକେ ନା! ସେତେବେଳେ ମୁଁ ସେଇଟା ଡିଲିଟ କରିଦେଲି ମୁଁ ମ୍ୟା ମେସେଜ କରିକି ଡିଲିଟ କରିଦେଲି ସାଙ୍ଗେ ସାଙ୍ଗେ ଦେଖିବ ତମ ମେସେଜ୍ ପରେ ଗୋଟେ ଡିଲିଟ ମେସେଜ ଥିବ ମୋର
ଆଁ ହାଁ।
ତ ସେଇଟା ମୁଁ କରିଥିଲି କିନ୍ତୁ ମୋତେ ସାଙ୍ଗେ ସାଙ୍ଗେ ଜଣେ କଲା ସେଇଟା ବି ମୁଁ ଆଉ କହିପାରିଲିନି ତା ସହିତ କଥା ହବାର ଥିଲା। ଆଉ ମୁଁ କହିଲି ମୋ ସ୍ତ୍ରୀ ଆଉ ମୁଁ ଆଉ ଏତେ ସ୍ତ୍ରୀ ଲୋକ ଙ୍କ ସାଙ୍ଗ ସାଙ୍ଗେ ନା ଏତେ କଥା କହିପାରେନି।
ଆଚ୍ଛା ଆଚ୍ଛା।
ନାଇଁ ମ ଘର ମୋବାଇଲ ଟା ଏଟା ଗୋଟେ ଘରେ ତାଙ୍କର ଗୋଟେ ଫୋନ ଦେଇ ଛି ଆଉ ଏତେ କଥା ହେଇପାରୁ ନାହାନ୍ତି। ସେଉଠୁ ମତେ କହିଲେ। କହିଲେ ଆଉ ନିଅ ଟିକେ ମୁଁ ଟିକେ କଥା କରିଦିଅ ଟିକେ ଆଉ କୁହନ୍ତୁ କଣ କରିବା ଆଉ।
ହୁଁ ସ୍ତ୍ରୀ ଲୋକମାନଙ୍କ ସହିତ କଥା କହିପାରିବା ନାଇଁ ନା ସେଥିପାଇଁ ମୁଁ ଏତ କରୁ ନଥିଲି। ଏବେ ଟିକ କହିଲି ହଉ କଥା ହେଇ ଯିବ କଣ ଥରେ ସେତେବେଳେ ମେସେଜ କରୁଛନ୍ତି। ଗ୍ରୁପରେ ମଧ୍ୟ କହାକୁ ପାଉନାହାନ୍ତି। ମୁଁ ସେଥିପାଇଁ ଟିକେ ଉଠେଇଥିଲି ଆଉ।
ଯିଏ ଗ୍ରୁପ ରେ ଯିଏ କଲ୍ କଲେ ତାକୁ ଟିକେ ରିପ୍ଲାଏ ଦେ
ହଁ ହୁଁ ମୁଁ ରିପ୍ଲାଇ ଦେଇ ଦିଏ ହେଲା ମୁଁ। ସେଇଠି କିନ୍ତୁ ମୋର ପର୍ସନାଲ ମାନେ ସମସ୍ତେ ଏବେ କଣ କରୁଛନ୍ତି? ଏଇଟା ନମ୍ବର ଟା ନେଇ ନେଉଛନ୍ତି। ତମେ ଡାଇ ଯେମିତି ମତେ କଲ କରିଦିଅନ୍ତ। ସେମିତି କଲ୍ କରିବନି। ଆଗେ ମାନେ ସମସ୍ତଙ୍କୁ ପଚାରିବ। ଭାଇ କିଏ ଅଛି ମାନେ ଆପ ରେ ଅଛ ନା ଆପ ରେ ନାଇଁ। ସେଇଟା ପଚାରବ ମୁଁ ଆପରେ ଥିଲି ବୋଲି ସିନା ମୋ ପାଖରେ କଲ୍ ଟା ଆଇଲା। ଏ ଆପ ରେ ନଥିଲେ ମୁଁ ଯଦି ଅଲଗା। କାହା ସହିତ କଥା ହେଇଥାନନ୍ତି ତମ ମୋ ଏଇଟା କଟି ଯାଇଥାନ୍ତା। ଆଗେ ପଚାରିଦବ ଏ ଆପ ରେ ଅଛ ନା କଣ ଏମିତି କଟିଯିବ କିନ୍ତୁ।
ଓହୋ ତାହେଲେ ଆଗେ ତାକୁ ପଚାରିବାକୁ ପଡ଼ିବ ନାଇଁ କି?
ତା ଯିଏ ଲେଖିବ। ମୁଁ ହେଲା ମୁଁ ଅଛି ଫ୍ରି ତା ସେଇଆ ଟଚ କରିଦବ ସେଠି ଦେଖିବ ତାର ଲେଖାହେଇଥିବ। ସେଇଠି ଲେଖାହେଇଥିବ ମ୍ୟାସିନ ତା ଫଟୋ ତଳେ। ସେଠି ମେସେଜ କରିବ ଭାଇ ଏ ଆପ୍ ରେ ଆସ ଆଗେ। ଆପ୍ କୁ ଆସ ତାହେଲେ କଥା ହବା ଆଉ। ସେଇତ ଆଉ ସେଇ ଟିକେ ନା କାମ ଆଉ। ଆଉ ମାନେ ତମର ସେଇଟା କଣ ପୂଜା ପୂଜି ହୁଏ ଭଲ ବଡ଼?
ଆମର ଏପଟେ କାଳୀ ପୂଜା ହୁଏ। କାର୍ତ୍ତିକେଶ୍ୱର ପୂଜା।
ମାନେ ସବୁଠାରୁ ବଡ଼ କଥା ଆଜ୍ଞା।
ସବୁଠାରୁ ଆମ ଗାଁ ର ଫେମସ୍ ହେଲା ରାସ ପୂର୍ଣ୍ଣିମା।
ଓହୋ ମାନେ ସେଟା ବଡ଼ କରି ହୁଏ ପୁରା।
ହୁଁ ପାଞ୍ଚ ଦିନ ହବ ପାଞ୍ଚ ଦିନ ଯାତ୍ରା। ନାଚ ଦି ଦିନି ହୁଏ ଆଉ ତିନି ଦିନି ଗାଁରେ ରାସ ପ ରାସ ପ଼ାଢା ହୁଏ ତାପରେ ଭସାଣି ଆଉ।
ହଉ। ମୁଁ ଭାଇ ଯଦି କଥା ଏବେ କହିବା। ଆରମ୍ଭ କରିଦେବି ତମେ ଖାଲି ଶୁଣୁଥିବ ଦଶମିନଟ ହେଇଥିବ। ଜାଣିପାରିବନି ମୁ ଏମିତି କଥା କହିବି।
ଆଉ ତାହେଲେ ଆରମ୍ଭ କର ଆଉ। ଆରମ୍ଭ କଲେ ଭଲ ଶୁଣ ଶୁଣ ଶୁଣ ଆରମ୍ଭ କରିଦିଅ। ପାଞ୍ଚଟା ମୁଁ ପାଞ୍ଚଟା ତମେ ପାଞ୍ଚ ଟା କରିଦବ।
ହଁ ପାଞ୍ଚଟା ପାଞ୍ଚଟା ତ ହବନି ଲିଷ୍ଟ ଚାଲିଛି। ଥରେ କଲ୍ କର ମୋର ଆଉ ଲାଗୁନି ଆଜି। ଆଉ ଆଜି ତ ରାତି ହେଲାଣି ରାତି ହେଲାଣି। ନହେଲେ ଆମେ କାଲି କଥାହେଇଯିବା ଆଜି ଗୋଟେ ଗୋଟେ କରିଦବା କାଲି କରିଦବା ଆଉ।
ଓ ଆଁ ହଁ।
ହୁଁ ଆଜି ତ ବେଶୀ ହବନି। ମତେ ପୁଣି ତଳୁ ଡାକିବେ ଖାଇବାକୁ ଡାକିବେ। ଆଜି ଗୋଟେ ଗୋଟେ କରିଦବା। କାଲି କରିଦବା ନହେଲେ ଆଉ।
ହଁ ଛଅଟା ଛଅଟା ଛଅଟା କରି ହୁଏ। ସେଇଟା କରିଦବା ଆଉ ଆଜି ତ ଏତେ ଟାଇମ ନାହିଁ ଛଅଟା ହୁଏ।
ଛଅଟା ନାହିଁ।
ହଁ ମୋ ଭାଇ ସହିତ ବା ମୁଁ କରିଥିଲି। ଫାଷ୍ଟ ଛଟା ହଉ ଶୁଣ ମୁଁ କହୁଛି ହେଲା। ମଜା କଥା ଟା ଶୁଣ। ସ୍କୁଲ ଆମେ ସ୍କୁଲ ଲାଇଫ ନାଇନ୍ଥ ଟେନ୍ଥ ବେଳେ ଆମେ ବହୁତ ମଜା କରିଛୁ। ତାଠାରୁ ମଜା ମାନେ ଆଉ କେବେବି କରିନ ଆଉ। ଆମର ସ୍କୁଲ କ କଥା ଟା ଆଗେ ସ୍କୁଲ ଆମେ ପଢୁ ଥିଲୁ ମାନେ ନାଇଥ ରେ। ହ୍ୟାଲୋ।
ହଁ କୁହ। ହଁ କୁହ।
ଆମେ ନାଇନ୍ଥ ରେ ପଢୁଥିଲୁ ହେଲା।
ହଁ।
କରୋନା ଟାଇମ ଥିଲା। ନୂଆ ମାନେ ସ୍କୁଲ ଅଷ୍ଟମ ରେ ତ ପୁରା ବନ୍ଦ ଥିଲା। କରୋନା ବେଳେ। ନବମ ବେଳେ ଆମେ ଉଠିଲୁ। ମାନେ ମାସ୍ ଫାସ୍ ପିନ୍ଧି ଗଲୁ ଆମର ରୋଲ ନମ୍ୱର ଲେଖା ହେଲା। ରୋଲ ନମ୍ବ ଲେଖା ହେଇକି ଅଠା ମାରିକି ବେଞ୍ଚ ରେ ମାରିଦେଲେ କିଏ କୋଉଠି ବସିବ।
ଆଚ୍ଛା।
ପଡିଚି ଆଗରେ। ମୋ ସାଙ୍ଗମାନେ ସବୁ ସାଙ୍ଗ ମାନ ପଛରେ ଖାଲି ଦୁଇ ଜଣଙ୍କୁ ଛାଡି ଆଉ ସବୁ ପଛରେ।
ହଁ।
ପଛରେ ତ ପଇଲା ଆଉ। ସେମାନଙ୍କ ଭିତରୁ ମାନେ ସାର୍ ଆମ ଯିଏ ହେଡମାଷ୍ଟର ସେ ଆମକୁ ପଢାନ୍ତି ଲାଇଫ ସାଇନ୍ସ ହେଲା। ସେ ପଢଉଥିଲେ ସେ ଡା ଦେଖୁଛନ୍ତି ଯେ ଆମେ ସବୁ ଲେଖୁଚୁ ହେଲା। ନୋଟସ ଗୁରା ଆଉ ଯୋଉରା ଇମ୍ପୋଟାଣ୍ଟ ପଏଣ୍ଟ ସେଗୁଡା ଆମେ ଲେ ଖୁଚୁ। ଆମ କୁ ଯେତବେଳେ ଗୋ ଗୋଟେ ପିଲା ସେମାନେ ଯୋଉ କୁହନ୍ତି ନା ଟିକେ ଏକ ଯିତିଆ ଟାଇପ କାହା କଥା ଶୁଣିବେନି। ସେତେବେଳେ ଏବେ ଏ ସେ ଠିକ୍ ଅଛି ନର୍ମାଲ। କିନ୍ତୁ ସେତେବେଳେ ସ୍କୁଲରେ ବହୁତ ରାଗି ସେ ଟିକେ ଟିକେ କଥାରେ ରାଗି ଯାଉଥିଲା ହେଲା। ବହୁତ ରାଗି। କାହା କଥା ଶୁଣିବୁନ ସେମିତି ଥିଲା ଆଉ। ସେ ମାନେ କଣ ହେଇଥିଲା ମାନେ ସ୍କୁଲରେ ଗଲା ସାର୍ ଡାକୁଛନ୍ତି ସେ ଲେଖିଲାନି। ସାର୍ ଟିକେ ଅନେଇଲେ ତା ଆଡେ ଗଲେ ହେଲା ଧୀରେ ଧୀରେ ତା ପାଖରେ। କହିଲେ ଛିଡ଼ା ହୋ। ଦୁଇ ତିନ ତାକୁ କହିଲେ ଛିଡା ହୋ। ସେ ପୁରା ଅନେଇଚି ସାର ଆଡେ। ଗୋଟେ ମାରିଲା ପରେ ସେ ଛିଡା ହେଲା। ହେଲା ସାର୍ କହୁ ସାର୍ ସାର୍ କୁ ସେ ପଚାରୁଚି ସାର୍ ମୋତେ ମାଇଲେ କଣ ପାଇଁ। ତତେ ସେତେବେଳୁ ଛିଡା ହବାକୁ କହୁଚି ଛିଡା ହେଇପାରୁନୁ। ହୁଁ ତ ସେଇ କଥା ଗଲା ତାକୁ କଣ ଲେଖିଚୁ ଦେଖା। ସେ ଖାତା ଦେଖିଲେ କିଛି ଲେଖିନି ହେଲା। ସାର୍ ତାକୁ ଆଉ ଗୋଟେ ବସେଇଲେ। କଣ ପାଇଁ ଲେ ଖିନୁ କଣ ପାଇଁ? କଣ ପାଇଁ ଦେଖିନୁ। ସେ ସେଇଆଡେ କହୁଛି ସାର୍ ମୁଁ ଘରେ ଯାଇକି ମୋ ସାଙ୍ଗ ପାଖରୁ ଦେଖି ଲେଖିପାରିବିନି। ସେ ସେତେବେଳେ ମୋ ଆଡେ ଅନଉଛି ହେଲା। ମୋ ଆଡେ ଅନଉଚି। ମୁଁ କହୁଛି ମୋ ଆଡେ କଣ ପାଇଁ ତୁ ତ ମାଡ ଖାଉଚୁ ମୋ ଆଡେ କଣ ପାଇଁ ଅନଉଚୁ। ସାର୍ ଙ୍କ ଯୋଉ ମାଡ ଦେଖିଲା ମାନେ ସେଦିନ ଆମେ ପୁରା ଡରୁଚୁ ପୁରା କ୍ଲାସ ଥରୁଚି ହେଲା। ମୋ ଆଡେ କଣ ପେଇ ଅନଉଚୁ। ତୁ ତ ତୋ କଥା ତୁ ଦେଖ। ମୋ ଆଡେ କଣ ପେଇ ଅନଉଚୁ। ତାପରେ ସାର କହିଲେ ଆଉ ଗୋଟେ ବସେଇକି କହିଲେ ତୁ ଯଦି ଘରେ ବସିକି ଲେଖିବୁ ସାଙ୍ଗ ପାଖରେ ଦେଖିକି ସ୍କୁଲ କଣ ପାଇଁ ଆସିଚୁ ହେଲା। ସେଇଆ କହିଲେ। ସାର ଡ କହିକି ତାକୁ ଗୋଟେ ହଁ ସେ ସାର୍ ସେ କହିଲା ସାର୍ ମୁଁ ଲେଖିପାରିବିନି। ସାର୍ ତାକୁ କହିଲେ ଆଣ୍ଠା। ଆଣ୍ଠଉନି। ତିନିଥର କହିଲା ପରେ ବି ଆଣ୍ଠେଇଲାନି। ଆଉ ଗୋଟେ ଗୋଟେ ଚାପୁଡା ବସେଇଲେ। ସାର୍ ଗୋଟେ ତାକୁ ଚାପୁଡା ବସେଇଲେ ହେଲା।
। ହୁଁ ହୁଁ।
। ହ୍ୟାଲୋ।
ହ୍ୟାଲୋ।
ହଁ ତାପରେ ସାର୍ ତାଙ୍କୁ ଚାପୁଡ଼ା ଗୋଟେ ବସେଇଲେ ହେଲା। ସେ ପୁରା ତଳେ ପଇଲା ଡାଇରେକ୍ଟ ଆଣ୍ଠେଇଲା ହେଲା। ହେଇକି ଡାଇରେକ୍ଟ ପଡିକି ଆଣ୍ଠେଇଲା। ତାକୁ କହିଲେ ଆଣ୍ଠା ସେଇଠି ସେମିତି ଆଣ୍ଠେଇଥିବୁ। କାଲି ଘରକୁ ଲୋକ ଡାକିକି ଆଣିବୁ। ମାନେ ସାର୍ ତାପରେ କହିଲେ ସମସ୍ତଙ୍କ ଖା ତା ଚେକ୍ କରିବୁ। କିଏ ଯିଏ ଭୁଲ ଲେଖିଥିବ ତାକୁ ବି ବାଡେଇବି ଯିଏ ନ ଲେଖିଥିବ ତାକୁ ଆହୁରି ବେଶୀ ବାଡ଼େଇବି ହେଲା।
ଆ ହଁ।
କେମିତି କହିଲେ? ଆମେ ସବୁ ଖାତା ଅଣୁଛୁ, ଆମେ ଆଉ ପଛୁକୁ ଅନଉନୁ। ଆମେ ଖାଲି ଦେଖୁଛୁ ଆମେ ଠିକ ଲେଖିଚୁ ତ, ସବୁ ଠିକ ଲେଖିଚୁ। ଗୋଟେ ପିଲା ଲେଖିନି ହେଲା। ଆମ ଗାଁ ପିଲା, ସେ ଲେଖିନି। ଆଉ ସେ ତା ପିଲା ବସିଥିଲା, ସେଇ ମାନେ ଆମ କ୍ଲାସର ଯେତେ ସବୁ ମାନେ, ଏମିତି ଅକ୍ଷର ତାର କେହି ଚିହ୍ନି ପାରିବେନି ହେଲା ଏମିତି ଅକ୍ଷର ତାର। ଅ ଆ କିଛି ବୁଝିପାରିବନି, ତାର କୋଉଟା କଣ ବୁଝିପାରିବନି। ସେ ତା ପାଖରୁ ଟିପିକି ଲେଖିଛି, ବୁଝିପାରୁଛ ନା, ମାନେ ଡରରେ। କଣ ଲେଖିଛି କେଜାଣି କିନ୍ତୁ ତା ପାଖରୁ ଟିପିକି ଲେଖିଦେଲା।
ଆ ହ।
ମାନେ ସେଇ ପିଲାଟା ଏତେ ଡରି ଯାଇଛି, ତା ପାଖରୁ ଟିପିକି ଲେଖିଛି। ଆଉ ଆମେ ସବୁ ଡରୁଛୁ ହେଲା।
ହୁଁ
ଆମ ସାର୍ ଜଣ ଜଣଙ୍କ ଖାତା ଚେକ୍ କରୁଛନ୍ତି, ସାର୍ ଆସିଲେ ମୁଁ ମାନେ ଏମିତି ଟାଇମ୍ ରେ ମୋ ସ୍ପେଲିଂ ଭୁଲି ଯାଉଛି। ସାର୍ ଡାକୁଥିଲେ ମୁଁ ସ୍ପେଲିଂ ଭୁଲିଗଲି। ମୁଁ ଜାଣିଛି, ଭୁଲିଗଲି। ହୁଏନି ଗୋଟେ ଦୁଇଥର ଯୋଉଟା ମନେ ରହିବ ଭୁଲିଯିବ ହେଲା। ହ୍ୟାଲୋ ହ୍ୟାଲୋ। ହଁ ତମ ନେଟୱର୍କ ପଳେଇଥିଲା। ଆ ଭୁଲିଯାଉଛି ସେ ଟିକେ ସାର୍ ଦେଖିଲେ। ହଁ, ଶୁଭୁଚି ତ? ହ୍ୟାଲୋ। ତମ କଥା ଟିକେ ବାଧୁଛି ଆଉ ସାଳ। ହଁ ତାପରେ ସାର୍ କଣ କଲେ ମାନେ ଯାହା ଦେଖିବ ସେୟା ମାନେ ଦେଖିଲେ, ଖା ତା ତ ଦେଖିଲେ, ହ୍ୟାଲୋ ତମ କଥା ବାଧୁଛି ଭାଇ। ଟିକେ ବାହାରକୁ ଆସ ଭାଇ। ହ୍ୟାଲୋ। ହଁ ବାହାରକୁ ଆସ, ଭିତରେ ପଳେଇଥିଲ କି? ହଁ ନା ମତେ ଟିକେ ବାଧି ବାଧି ଆସିଥିଲା ତ ଶୁଣ
ସାରେ ଯଦି ମୁହଁରେ ତ
ହୁଁ ଏ ବାରଆଡ଼େ ହଁ ଏବେ କ୍ଲିୟର ଆସିଲା। ଟିକେ ବାହାରକୁ ଆସ ନହେଲେ ବାଧିବ ନହେଲେ ଆଉ। ତାପରେ କଣ ହେଲା କୁହନି? ତାକୁ ମାଡ ହେଲା।
ହୁଁ।
ହଁ ଦଶ ମିନିଟ୍ ହେଇଗଲା, ତମେ କାଟିଦବ। ମୁଁ କଲ୍ କରିବି କି ନା ଏବେ କାଲି କଥା ହବ? ନାଁ ଏବେ କିଛି କାମ ଅଛି ତମର?
ନାଇଁ ଯଦି କଲ କରିବ
ହ୍ୟାଲୋ।
କଲ କରିବି? କଲ କରିବି? ଆରେ ତମ କଥା ବାଧୁଛି ଭାଇ। କଥା ବାଧୁଛି ତମର। ଭିତରକୁ ପଳେଇଲ ନା କଥା ବାଧୁଛି। ହଉ ତମେ କାଟିଦିଅ, ମୁଁ ହଁ ମୁଁ ହ୍ୱାଟ୍ସପରେ କଲ କରୁଛି। ଏଇଥିରେ ବେଶୀ ବଢ଼ାଅନା କଲ୍ କାଟିିଦିଅ, ହ୍ୱାଟସଆପରେ କଲ୍ କରୁଛି ସେଇଥିକହିବ କଥା ହବ ନା କଣ କୁହନି? କାଟିଦିଅ, କାଟିଦିଅ।
ହ
ହ୍ୟାଲୋ, କାଟିିଲ? ହେ ନାଁ ବା।